ହ୍ୟାଲୋ
ମୋ କଥା ଶୁଭୁଛି ତ ଆପଣଙ୍କୁ ଆଚ୍ଛା? ଫାଙ୍କା ଅଛନ୍ତି ତ କଥା ହେଇପାରିବେ ତ?
ହଁ।
ଆଜ୍ଞା ତ ଆମେ ଆଜି ଟିକେ ଅ କୋଉ ଉପରେ ଆଲୋଚନା କରିବା?
ଦୀପାବଳି ଉପରେ ଆଲୋଚନା କରିବା।
ଆଜ୍ଞା ତାହେଲେ ଦିପ୍ ଦୀପାବଳି ଉପରେ କୁହନ୍ତୁ କଣ ଜାଣିଛନ୍ତି ଆପଣ? ହାଲୋ।
ହାଲୋ। ଆ ଶୁଭୁଛି ତ?
ଆଜ୍ଞା।
ନା ଦୀପାବଳି ହେଉଛି ଗୋଟେ ହିନ୍ଦୁ ଧର୍ମର ଗୋଟିଏ ପ୍ରମୁଖ ପର୍ବ।
ଆଜ୍ଞା ହଁ କୁହନ୍ତୁ ଶୁଣୁଛି।
ଯାହାକୁ ଆଲୋକର ପର୍ବ ବି କୁହାଯାଏ।
ଆଜ୍ଞା।
ଏସବୁ ଏହି ପର୍ବ ଆସିବା ମାତ୍ରେ ଆ ଲୋକମାନେ ଘର ସଫା ସୁତୁରା ରଖନ୍ତି ଦୀପ ଜଳାନ୍ତି ରଙ୍ଗୋଲି କରନ୍ତି ମାନେ ଘରେ ଲିଚୁ ଲାଇଟ ରଙ୍ଗୋଲି ଇତ୍ୟାଦି ଏ ପ୍ରକାରର ସଜାନ୍ତି, ତାପରେ ନୂଆ ବସ୍ତ୍ର ବି ପି ଉଁ, ପିନ୍ଧନ୍ତି। ମିଠା, ମିଠା ବାଣ୍ଟନ୍ତି।
ଆଜ୍ଞା।
ତାପରେ ଅ, ଭଗବାନ ଙ୍କୁ ପୂଜା କରନ୍ତି, ଯାହା ଯେପରି ଗୋଟେ ପୁରାଣ ଆ, ଶାସ୍ତ୍ରରେ ଅଛି ଯେ ଆ, ଯେତେବେଳେ ଭଗବାନ ରାମ ଉଁ, ରାବଣକୁ ବଦ୍ଧ କରିଥିଲେ ସେ ଯେତେବେଳେ ଅଯୋଧ୍ୟାକୁ ଫେରିଥିଲେ ସେତେବେଳେ ସେଇ ଅବସରକୁ ଆମ ଦୀପାବଳି ରୁହେ ରୂପେ ପାଳନ କରୁ।
ଆଜ୍ଞା, ମୁଁ କିଛି କହିବି କି ୟା ଉପରେ?
ହଁ କୁହନ୍ତୁ।
ଆଜ୍ଞା ଦେଖନ୍ତୁ ଅକ୍ଟୋବର ମାସ ଅଧା କିମ୍ବା ନଭେମ୍ବର ମାସ ସ ଅଧା ଭିତରେ ଆମର ଦୀପାବଳି ପଡିଥାଏ। ଠିକ୍ ଅଛି, ଯେହେତୁ ଏ ପର୍ବ ଆମର ହିନ୍ଦୁ ବୌଦ୍ଧ ଜୈନ, ଶିଖ୍ ମାନେ ପାଳନ କରନ୍ତି, କିନ୍ତୁ ହିନ୍ଦୁ ମାନଙ୍କ ପାଇଁ ଏହା ସ୍ଵତନ୍ତ୍ର ବୁଝିପାରୁଛନ୍ତି ନା? ତ ଆମେ ଦୀପାବଳିକୁୁ ଆଲୋକର ଉତ୍ସବ କହିପାରିବା। ଆଲୋକର ପର୍ବ କହିପାରିବା, ଦିିବାଲୀ ବି କହିପାରିବା ଠିକ୍ ଅଛି ନା।
ହଁ।
ତ କଣ କେମିତି ପାଳନ ନ୍ତି ନା ଘରକୁ ଆଲୋକ ବା ଲାଇଟ୍ ରେ ସଜାନ୍ତି ବାଣ ଫୁଟାନ୍ତି, ମି ଠା ଉପହାର ବାଣ୍ଟନ୍ତି, ଠିକ୍ ଅଛି, ମାନେ ମୁଁ କହିବା କଥା ଦେଖନ୍ତୁ ନାନା ମୁୁନି ନାନା ମତ
ହଁ
ନାନା ପୌରାଣିକ ମତଭେଦ ଅନୁସାରେ ତ ଜଣା ପଡେ କିି ଏହା ଏକ କୃଷ ଭିତ୍ତିକ ପର୍ବ, ବୁଝିପାରୁଛନ୍ତି ନା। ଯାହା ପ୍ରା ଚୀନ କଳିଙ୍ଗର ତାର କୃଷି କ୍ଷେତ୍ର ତତ୍ ସହିତ ପୁରପଲ୍ଲୀର ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ଆମେ ଜାଣିଛେ ନା ନିଆଁ ଦେ ଖିଲେ ଆ, ପୋ- କଣ ପୋକ ମାନେ ପାଖକୁ ଆସନ୍ତିନି, ଜାଣିଛି, ତ ଯେହେତୁ ଦୀପାବଳି ଦିନ ଆମେ ଅନେକ ଦୀପ ଜାଳିଥାଉ ତ ଯେହେତୁ କଣ ସେଇ ସମୟରେ ପୋକ ମାନଙ୍କ ଉପଦ୍ରବ ବେଶୀ ଥାଏ। ତ ଆମେ ଦୀପାବ ଦୀପ ପାଖକୁ ପୋକ ଆସେନି, ବୁଝିପାରୁ ନା ଆଲୋକ ଇଏ ପାଇଁ, ତ ପୂର୍ବ କାଳରେ କଣ ରୋଗ ପୋଗ ନିୟନ୍ତ୍ରଣ ପାଇଁ ଏଟା ଗୋଟେ ଉକୃଷ୍ ମାଧ୍ୟମ ଥିଲା ବୋଲି ଆମର ଆମେରିକାର ଗବେଷକ ମାନେ ଦେଇଚନ୍ତି, ବୁଝିପାରୁଛନ୍ତି ନା?
ଆଚ୍ଛା।
ଆଜ୍ଞା, ତାପରେ ଧର ଆଉ ଯେ ଅମଳ ଋତୁ ସେଇଟା ଶସ୍ୟ କ୍ଷେତ୍ର ଯେହେତୁ ଅମଳ ହୁଏ ସେ ଏ ମାନେ ପୋକର ସଂଖ୍ୟା ବି ବଢିଯାଏ। ଠିକ ଅଛି। ପ୍ରା ଯେ ଆମେ କାର୍ତ୍ତିକ ମାସର ଅମାବାସ୍ୟାକୁୁ ଦୀପାବଳି ଅମାବାସ୍ୟା କହୁ ନା? ଠିକ ଅଛି।
ହଁ।
ଅମାବାସ୍ୟ ପୂର୍ବ ପରକୁ ମିଶେଇ ପାଞ୍ଚ ଦିନ ଧରିକି ଦୀପାବଳି କଣ ସେ ସେଲିବ୍ରେସନ୍ ବା ପାଳନ କରାଯାଏ। ଠିକ ଅଛି। ଯେମିତି ବିହାରରେ ବିହାର ବଙ୍ଗଳା ଆସାମ ଓଡିଶାରେ ଦୀପାବଳିରେ ମା କାଳୀଙ୍କୁ ପୂଜା କରାଯାଏ କାହିଁକି? ନା ଯେହେତୁ ସେଇଟା କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରିରୁ ତାନ୍ତ୍ରିକ ଆଉ ତାନ୍ତ୍ରିକ ମାନେ ବୁଝିପାରୁଛନ୍ତି ନା ଗୁଣିଆ ଯୋଉମାନେ ଗୁଣି କରନ୍ତି ଆଉ ସାତ ମାଙ୍କର ଉପାସକକୁ ଆମେ ସାତ କହୁ। ଯୋଉମାନେ କି ଦେବୀଙ୍କର ପୂଜା କରନ୍ତି ତ ସେମାନେ କଣ କରନ୍ତି ସେଇଦିନ ରାତିରୁ ହିଁ ସେମାନେ ତାଙ୍କର ପୂଜା କରନ୍ତି ଆଉ କିଛି ଭାରତ ର ଅଲଗା ଅଲଗା ଜାଗା ଅଛି ଯୋଉନ ଦୀପାବଳି ରେ ଲକ୍ଷ୍ମୀ ପୂଜା ଲକ୍ଷ୍ମୀ ମାଙ୍କୁ କଣ କରାଯାଏ ପୂଜା କରାଯାଏ।
ହଁ ହଁ ହଁ।
କିନ୍ତୁ କିମ୍ବ ଦନ୍ତୀ ଆମକୁ ଅଲଗା କଥା କହେ। ଯେ କାର୍ତ୍ତିକ ଅମାବସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ ଠିକ ଅଛି।
ଠିକ୍ ଅଛି।
ସେଦିନ ବାଣ ଫୁଟାନ୍ତି ଦୀପ ଜଳାନ୍ତି କିନ୍ତୁ ଆଉ ଗୋଟେ କଥା ବି କରନ୍ତି ସେଦିନ ଆମର ଶ୍ରାଦ୍ଧ ଦିଆଯାଏ। ଘରେ ପିଠା ପଣା ହୁଏ ବିଭିନ୍ନ ଆଜ୍ଞା। ତ ଦୀପାବଳି ଅମାବାସ୍ୟାକୁୁ ପୟା ଅମାବାସ୍ୟା ମଧ୍ୟ କହନ୍ତି। ବୁଝିପାରୁଛନ୍ତି ନା? ଆଉ ଗୋଟେ ବି ଲୋକ ମତ ଅଛି ଯେ ସତ୍ୟ ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ ଅଯୋଧ୍ୟାର ସମସ୍ତ ଲୋକମାନେ କଣ କରିଥିଲେ ନା ତାଙ୍କ ଆସିବା ବାଟରେ ଦୀପ ଜାଳି ତାକୁ କଣ କରିଥିଲେ ନା
ହଁ ସେଟା ତ୍ରେ ସତ୍ୟ ନୁହେଁ ତ୍ରେତୟା ଯୁଗରେ।
ଆଜ୍ଞା।
ମୁଁ କହିଲି ସେଇଟା ସତ୍ୟ ନୁହେଁ ତ୍ରେତୟା ଯୁଗରେ।
ଆଜ୍ଞା ତ ମୁଁ କହିବା କଥା ଆଉ ଗୋଟେ ବଳି ଜାଣିଥିଲେ ନା ବଳି ଦୈତ୍ୟ ରାଜା ବଳି ଯିଏ କିି ମହାଦାନୀ ଥିଲେ ଆଜ୍ଞା ସେ ଏ ଏପରି ଦାନ କଲେ ଯେ ସ୍ଵର୍ଗର ଦେବତା ମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଥିଲା ଯେ ତାଙ୍କ କୁ କେମିତି ମାନେ ଇଏ କରିବା ନହେଲେ ସେ ସ୍ୱର୍ଗପୁରର ଅଧିକାରୀ ହେଇଯିବେ। କିନ୍ତୁ ଭଗବାନ ବିଷ୍ ଏ କଥା ଜାଣି ସେ ବାମନ ଅବତାର ଧରି ଥିଲେ ସେ କଣ କରିଥିଲେ ନା ଯାଇକି ବଳିରାଜାଙ୍କ ପାଖ ପାଖକୁ ତାଙ୍କୁ ତିନୋଟି ପାଦର ଭୂମି ମାଗିଲେ ତିନି ପାଦ ଭୂମି ଯୋଉଟା ଗୋଟିଏ ପାଦରେ ପୃଥିବୀ ମାଗିଲେ ଗୋଟିଏ ପାଦରେ ସ୍ୱର୍ଗ ମାଗିଲେ ତୃତୀୟ ପଦରେ ବଳିଙ୍କୁ ଜେଉଠୁ ଜାଗା ନ ମିଳିଲା ଇଏଙ୍କୁ ବଳି ତାଙ୍କ ମୁଣ୍ଡ ଦେଖେଇଲେ ସେ ତାଙ୍କ ମୁଣ୍ଡ ଉପରେ ପାଦ ରଖିଲେ। ଆଉ ବଳି କଣ କଲେ ସିଧା ପାତାଳକୁ ପଳେଇଲେ ଠିକ ଅଛି ପାତାଳରେ ଯାଇକି ବଳି କଣ ହେଲେ ପୁଣି ରାଜା ହେଲେ। ବୁଝିପାରୁଛନ୍ତି ନା?
ହୁଁ ହୁଁ।
ଆଉ ଗୋଟେ କଥା ଦେଖାଯାଏ ଯେ ସେଇଦିନ ଶ୍ରୀକୃଷ୍ଣ କଣ କରିଥିଲେ। ନା ନରକା ସୁରକୁ ବି ବଧ କରିଥିଲେ ବୁଝିପାରୁଛନ୍ତି ନା? ସେଥିପାଇଁ ହଁ କୃଷ୍ଣ ଅତ୍ୟାଚାରୀ ନରକାଶୁରକୁ ସେଦିନ ବଧ କରିଥିବାରୁ ସେମାନେ କଣ ନରକ ଚତୁର୍ଦ୍ଦଶୀ ମଧ୍ୟ କୁହାଯାଏ ଜାଣିଥିବେ ଅ ତ ଏଇ ଦିନ। କଣ ହୁଏ? ଆପଣଙ୍କ ଫୁ
ଟିକେ ଲାଇନ ଥିବେ କି ଟିକେ ସାର୍ କଲ୍ କଲେଣି? ଟିକେ ସାର୍ କଲ୍ କଲେଣି ଟିକେ ଥିବେ କି?
ଆଜ୍ଞା ଆପଣଙ୍କ ଆଡୁ ଫୋନ୍ ଟା କାଟି ଦିଅନ୍ତୁ।
ଆଜ୍ଞା। ଆଜ୍ଞା ସାର ସାର୍ ଫୋନ୍ ପେ ମୋର ଟିକେ ଚାଲୁନି ସାର୍ ଆକାଉଣ୍ଟ